ହଁ।
ହ୍ୟାଲୋ।
ହ୍ୟଲୋ।
ହ୍ୟାଲୋ କଣ କରୁଚୁ ହଁ ଶୁଭୁଛି।
କଣ କରୁଛ ପାକନ ଦେଇ।
ମୁଁ ଏଠି ରୁଟି କରିକିରି ଆଇଲିି।
ହଁ ଟିଭିି ଦେଖିସାରିଲଣୀ?
ଟିଭି ଦେଖୁଥିଲି ଯେ ନା ସିରିଏଲ ହେରା ଭଲ ଲାଗୁନାଇ।
ହଁ।
ଆଇଲିି ଭାରି ରୁଟି କରିବାକୁ ଆଉ। କଣ ଖାଇବା ପିଇବା ହେଇଛି ତୁମର? ଆମର ହେଇଛି ଓଟ୍ସ୍ ପିଠା। ପୁଅ ଖାଇବ ଆଉ ମଉସା ଖାଇବ ଖିରି ରୁଟି ଆଉ ଆମର ହେଇ ସେ ରୁଟି ସନ୍ତୁଳା। ହଁ ଆଉ ମୁଁ ଭାତ ଖାଇବି। ମୋର ବରା ଅଛି ମୁଁ ଭାତ ଖାଇଵି।
ଦିନରେ କଣ ଖାଇବାକୁ ହେଇଥିଲା।
ଦିନରେ ଆମର ହେଇଥିଲା ଭାତ ଛୁଇଁଆଡୁ ଭଜା ଡାଲି ଆଉ କାଲି ମନ୍ଦିରରୁ ଆସି ସେ ହେଲା ଡାଲମା ଆଉ ଦିନରେ ରୁଟି କରିଦେଲୁ ଆମେ ମା ଘରିକାଙ୍କ ପାଇଁ ହେଇଥେଲା ଭାତ ତ ମଧ୍ୟ ହେଇଥିଲା ତାଙ୍କର ଉଷୁନା ଭତା ଡାଲି ଛୁଇଁ ଆଳୁ ଭଜା
ହଁ।
ଖାଇଲ ରୁଟି ସେହି ଡାଲମା
ହଁ।
ତମର କଣ ହେଇଥିଲା? ଆମର ଆଜି ହେଇଥିଲା, ଭାତ ଡାଲମା ମାଛ ତରକାରି ମଁ ଆଉ ଆଳୁ ଭର୍ତାା ମାଛ ହେଇଥିଲା ପୁଣି ଡାଲମା ହେଇଥିଲା। ହଁ, ଡାଲମା କିଏ ଖାଇଲା? ଡାଲମା ମା ଖାଇ ଥିଲା ମୋତେ ମା ତ ଆଇଁଷ ଖାଇନି ନା କଣ କେଜାଣି? ବାରବାର ଝିଅ କଣ ହଉଛି? ମୁଁ ସ୍କୁଲ ପଳେଇବି। ବା ର ବା ଦିହ କଣ ହଉଛି, ହଁ ପା। କଣ ଜର?
ହଁ ତାକୁ ସବୁ
ସବୁ ଜର ଫର ସବୁ ହେଇଯାଇଛି ହଁ ଜର ଥଣ୍ଡା ହଁ
ହଁ ବିଷ୍ଣୁ
ଏଇ ଅଷାଢ଼ ମାସରେ ପାଣି ଫାଣି ହେଇକି ଆଉ
ହୁଁ।
ଆଉ ତମର କଣ ଲାଗିଛିଁ? ଆଁ?
ଫୁଲ ତୋଳୁଛି ତ ଆଉ ଅଁ ଜରି ବାନ୍ଧୁଛି ନା ଓଦା କୋଉଥୁ ହଉଛି।
ଜରି ବାନ୍ଧିଲେ ବି ତଳ ଓଦା, ଆଉ ଆଉ କଣ ନବ??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
କଣ ଆଉ ଗେଣ୍ଡୁ ଗଛ ଫେଣ୍ଡୁ ଗଛ କଣ ହେଲାଣି?
ହୁଁ ଗୋଲାପ ଗଛ ଲାଗିଛି ଗେଣ୍ଡୁ ଗଛ
ହଁ ଫୁଲ ଧାରିବଣି ନାଇଁ ଫୁଲ ଗଛ ବା ମରି ମାନେ ବଞ୍ଚିଛି କିଣୁ ଫୁଲ ହୁଁ ଆଉ ମାକଡ ଆସୁ ନାହିଁ? ମାନଙ୍କ ହ ଆସୁଛି, ପରିବା ଘର ନାଗିଛି?
ପରିବା ପୋଇ ଶାଗ ଏଇଗରେ ଲାଗିଛି ଆଉ ଛୁଇଁ ଆଉ
ହୁଁ କି ଛୁଇଁ ବିନ୍ ଛୁଇଁ?
ନାଇଁ ନାଇଁ ସଜନା ଛୁଇଁ
ସଜନା ଛୁଇଁ ବଡ ଗଛ ଲାଗି ଥିବ ଆଉ
ହୁଁ।
ଆଉ ସ୍କୁଲରୁ କେତେବେଳେ ଆଇଲୁ?
ଆ ଯୋଉ ଚାରିଟା ପନ୍ଦର ଦଶ ବେଳକୁ ଆଉ
ତୁ କଣ ବସ ରେ ଯିବା ଆସିବା କରୁଛୁ?
ଅଟୋ।
ହଁ। ଆଉ ତିଆରି ଆସୁ ନାହିଁ?
ହଁ ଚେରି ସେମିତି ଦିନେ ଦିନେ ଆଉଚି ଆଉ।
ପାଠ ପଢ଼ିଲାଣି କି ସିଏ? ହଁ ଆମ ଘରକୁ ଆଉଚି ପାଠ ପଢିବାକୁ ନହେଲେ ଟିଉସନ ଯାଉଛି। ଆ ନାର ଗୁରୁ ବସିଲ ସେ ଭାଇ ହଁ ପାଞ୍ଚଟା ବେଳକୁ ଯାଉଛନ୍ତି ସାଢେ ଛଅ ବେଳେ ଯାଉଛନ୍ତି। ତା କଉଠି ସେଠି ତା ଶାଶୁଘରେ?
ଶାଶୁ ଘରେ।
ହଁ।
ହୁଁ।
ଆଉ ଘରକୁ ଯାଉନାହାନ୍ତି କି ଆଉ?
ଉଁ।
ମାନେ ତାଙ୍କ ଘରକୁ ଆଉ ଯାଉନାହାନ୍ତି?
ତାଙ୍କ ଘର ପା ଆମ ଗାଁରେ।
ଆରେ ନାଇଁ ଯାଉନାହାନ୍ତି ଆଉ ଯୋଉ ରନ୍ଧା ବଢା କରୁଥିଲେ ରହିକିରି ଆଗେ।
ହଁ ଏଠି ରନ୍ଧା ବଡ କରୁଛନ୍ତି ଏଠି ବି ରନ୍ଧ ବରା କରୁଛନ୍ତି। ହଁ।
ଆଜି ଯାଏଁ
ମୁଙ୍ଗ ବିଷୟ ହଁ।
ହଁ।
ଆଉ ବରୁ କୁଆଡେ ଗଲେ? ସିଏ ଏଡେ ଫୋନ୍ ଦେଖୁଚି। କଣ ତାର ପାଠ ପଢା ସରିଗଲାଣି ଫୋନ୍ ଦେଖିଲଣି ହଁ ଖାଲି ବଇ ଟା ଖୋ ଏଇ କୁଆଡେ ଥୋଇଦେଲା ହି ହି ହି ବହୁତ୍ ପାଠ ତର ହେଇଗଲାଣି ଆଉ।
ଅ ଆଉ କେତେ ସମ ଆଜ ହଁ ତାଙ୍କ ବସ୍ ଯାଉଛି। ବସ୍ ନୁହଁ କାରରେ।
କାରରେ ଆଉଚି।
ହଁ ସେ କାର ରେ ଯାଉଛି। ନାଇଁ ନାଇଁ ତାଙ୍କ ସ୍କୁଲରେ କାର୍ ଯାଉଛି ସେମାନେ ଦି ଜଣ ତିନି ଜଣ ଯାଉଛନ୍ତି। ହଁ ଭାଇ ଖାଇ ସାଇଲୁଣି?
ହଁ ଭାଇ ଖାଇକିରି କଣ ଲାକଟପ ଖୋଲିଛି। ତମେ କଣ ଖାଇ ସାରିଲଣି ନାଇଁ ଖାଇ ନଉ କରିକିରି ରସୁଣ ଛେଚିକି ଦେଇକିରି ଆଇଲି ମାଉସୀ କୁ ମାଉସୀ ସନ୍ତୁଳା ପଘାରୁଚି।
ହଁ।
ଆଉ ମୁଁ କିଲି ଏଇ ଗୋଟେ କଥା ହେଇସାରଲେ ଖାଇବା ଆଉ ଖାଇସାରିଲେ ଆଉ କଥା ହବା ଆଉ। ହଁ।
ଖାଇସାରିଲେ ମାମା କଥା ହେବ ଆଉ। ହଁ ଆମ ସଇଲାଣି। ହଁ ଆମର ସବୁ ଜଲଦି ଖାଇଦବୁ ବା ନଅଟା ବଜିଲାଣି ଆଉ।
ଅ ନାଇ କାଲି ଆମେ ଶୀଗ୍ର କରିଦବୁ ଶୀଗ୍ର କରି ଖାଇଦେଇକି ଗପିବା। ଅ ଆଜି ଡେରି ହେଇଗଲା ଖାଇବା। ଆଉ ମା କଣ କରୁଚନ୍ତି ମା ର ଜେଜେର ସେଘରେ ଟିଭି ଦେଖୁଛନ୍ତି ଆଉ। ସିଏ ତାଙ୍କର ଏକାଠି ବସିକି ଟିଭି ଦେଖିବେ ଆଉ ମଉସା ମଉସା କୁଆଡେ ମନ୍ଦିର କୁ ଯାଇଛନ୍ତି। କାଲି ଯୋଉ ଭୋଜି ଭାତ ହେଇଥିଲା ସବୁ ଡିସ ଫିସ୍ ଯାଇ ନେଇ ତ?
ହଁ।
ଦବାକୁ ଯାଇଚି ଦିସ ଆ ପୁରୀ କୋଉ ଦିନ ଯିବା? ପୁରୀ ରଥଯାତ୍ରା ସଇଲେ ଯିବା ଆଉ। ଆ ତମେ ଆସିବନି ଆମ ଘରକୁ ଗୁଣ୍ଡିଚା କୁ କଣ ଆମର ଗୁଣ୍ଡିଚାକୁ ଆସିବନି
ହଁ।
ରଥ ଟଣା ହବ।
ତମ ଘର ପାଖକୁ ଆସିବ
ଆ ଆର ବର୍ଷ ଆସି ନଥିଲୁ କି ତୁ ହୁଁ। ଏ ବର୍ଷ ହବ ବା। ଷୋଳ ତାରିଖରେ ଗୁଣ୍ଡିଚା ପଡୁଚି।
ହୁ।
ଆମ ଗାଁ ବା ରଥଯାତ୍ରା ହବ।
ହଁ ସବୁ ବର୍ଷ ହୁଏ ବା। ଅ ହୋ ଆଁ
ସେ ପାଗେଳି ହେଇଗଲାଣି। ଆ ରାମଲୀଳା ଦେଖିବାକୁ ଯାଇଥିଲ
ତମେ କାଇଁ ଆଇଲନି ଆମ ରାମଲୀଳା ହଉଥିଲା।
ଏ ମୁଁ ଜାଣିିନାହିଁ ସିଏ କହିଲା ଯେ ଭାରତ ନିରା। ନାଇ। ସେ ଭାରୁଚନ୍ତି ରାହୁନଥିଲା ସେ ରାମଲୀଳା ହଉଥିଲା। ସେଥିରେ କଣ ଯୋଉ ଚଢୁଣୀ ନାଚୁଥିଲେ?
ହଉ ଜଣେ ଜଣେ ଥିଲେ।
ସେରା ମାାଇଚିଆ ଗୁଡାକ ସେ ରୋଲ କରିବାକୁ ଆଇଛନ୍ତି ରାମଲୀଳା। ନାଇଁ ଜଣେ ଜଣେ ଝିଅପିଲା ଥିଲେ ହୁଁ। ହଁ ଝିଅ ପିଲା ଅଛନ୍ତି ପା ତାଙ୍କର। ସୀତା ପାର୍ବତି ଏମାନେ ସବୁ ଝିଅ ପିଲା ହଁ ଏମାନେ ସ୍ତ୍ରୀ ଲୋକ ଓରା ପା।
ହଁ।
ଆଉ ସେଇ ତାର ଦିନ ମଉସା ଯାଇଥିଲା କହିଲେ ବଢିଆ ବହି ହଉଚି। ହ
ହଁ। ତୁମର କଣ ନିଖିଲି ବୋଲି ହନୁମାନ ହଉଚି।
ନିଖିଲ ଭାଇ ମାମୁନି ଘର ଆମ ଗାଁ ର ତମ ଗାଁ ର ନିଖିଲି କି? ହୁଁ। ହଁ।
ଆଉ ଭାଇ କଣ ରୋଲ କଲେ ହୁଅନ୍ତା ନାମ ରାମଲୀଳା ରେ କୁମ୍ଭ କର୍ଣ୍ଣ କରିଥିଲେ ଭଲ ହୁଅନ୍ତା।
ଭାଇ କୁ ବା ମଉସା କହିଲେ କହିଲେ ତୁ ହନୁମାନ ହ ନା ନାଇ ମତେ ସେଗୁଡା କୁହନି। କୁମ୍ଭକର୍ଣ୍ଣ ହେଲେ ଖାଲି ପଡ଼ିବ। କୁମ୍ଭକର୍ଣ୍ଣ ରୋଲ୍ ଟା ତାକୁ ଠିକ୍ ଏଠେ ଶୋଉଚି
ସେଇଠି ସୋଫା ପଡିଥିବ ସୋଫା ରେ ଶୋଇବ ବସିକି ଆଁ।
ଆପେ ଆସିକି ଖେଚିବ ଆଉ।
ହୁଁ ତାହେଲେ କୁମ୍ଭକର୍ଣ୍ଣ ଭଉଣୀ ସୂପନେଖା ହଉ।
ଆଉ ତମ ମାମା କୁଆଡ଼େ ଗଲେ କି ହୁଁ ଖିଆ ପିଆ ମଜା ଧୁଆ ସବୁ ସରିଗଲାଣି
ମୁଁ କଥା ହେଇସାରିଲା ପରେ ମାମା ଆଉ ଟିକେ ପରେ କଥା ହବ ଆଉ। ଅ
ଆଉ ଆ ତୁ ଟିଭି ଦେଖୁଚୁ
ହଁ ଏନା ଫୋନ ଦେଖୁଥିଲି ବା। ହଁ। ଆଉ ଚା ପିଇନଥିଲ।
ହାଁ ମୁଁ ଚା ପିଇଲିି ବିସ୍କୁଟ ଖାଇଲି। ଆଉ ଚୁଡା ଭଜା।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
ମୁଁ ଆଉ ସବୁଦିନି ଯା ପିଉନି ଏ। ଆ ଭାଇ ବି ତ ସେଇ ପସନ୍ଦ ଆଉ ବଜାର ଚା ପର ଟା ସେ ଛାଡିଲା ନହେଲେ ତାର ଚା ହା ଆଉ ଅମୁଲ ଚାହା ଆଉ ପରଟା ହେଲା ତାର ପ୍ରିୟ ଖାଦ୍ୟ।
ହଁ।
ଜମା ଚାହା ଛାଡିଦେ ଜମା ଖା ନେହିଁ।
ମୁ ଆଉ ଖାଉନି।
ଚାହା ଯେତିକି ଭଲ ସେତିକି ହୁଅନ୍ତା।
ହଁ।
ଆଜି ସଞ୍ଜୁ ମା ଯାଇଛି ଭ ତା ଭଉଣୀ ଘରକୁ।
କୋଉ ଦିନ ଆସିବେ?
କେ ଜଣୀ ଅଜଞତ ଫୋନ କରିଥିଲା ସେ ସିତୁ ଫୋନ କରିଥିଲା କହିଲା ମୁଁ ଆଜି ଯିବି ନାଇ କାଲି ସକାଳେ ଯିବି।
କଣ ଏକଲା ପଳେଇଛନ୍ତି?
ହଁ ତା ଗ ଭିଡେଇର ଆଜି ବସିକିଆ ତ। ଆ ସିଦେଇ ଶ୍ୱଶୁର ବୋଉ ଘରେ ଅଛନ୍ତି ଆଉ।
ହଁ ଆଉ।
ଆଉ ସିଏ ଆଜ୍ଞା ଫୋନ କରିଥା ସେ କହିଲା ମୁଁ କାଲି ସକାଳେ ଯିବି। ଏଟା ତ ଖାଇ ପିଇକି ଆସିବ ଆଉ। ହଁ ସେ ନାଇଁ ମ ସେ ବଡି ସକାଳୁ ଆସିବ। ହଁ ତାଙ୍କର ସଖାଳ ବସ ବା। ତାଙ୍କର ଯେବେ ଆସିବ ସଖାଳୁ ଯେବେ ଆସିବ ତିନିଟାରେ। ସେ ସଖାଳୁ ସକାଳୁ ଆସିବ ଆସିଲେ ରନ୍ଧାବଢ଼ା କରିବ ଇଏ ରାନ୍ଧିବନି। ଆଉ ସିଏ ଆଇରେ ରନ୍ଧାବଢା କରିବ। ଆଉ ଇଏ ସେଇଠୁ କହିଲେ ଖରେ ଆଉ ସକାଳ ଆସିବା ଆଉ। ତାଙ୍କ ବୋଉ ରନ୍ଧା ବଢ଼ା କରୁନାହାନ୍ତି କି? ସିଏ ତ କରିବନି।
ହଁ ଠିକ ଅଛି।
ତାର ଅସୁବିଧା ଅଛି। ତ କରିବନି ଆଜ୍ଞା ଆ ବୁଢା ବୁଢା ଖାଇବ। । ଆଉ ବୁଢା ତ ମହାଟିଙ୍ଗା କାହା ଘର ଜିନିଷ ଖାଇବନି ଚାହା କରିକି ଦେଲେ ପିଇବନହିଁ। ଆ ତା ବୋହୁ ଏକା କରିକି ଦେଲା।
ହଁ। ଆଉ ସିଏ ଉଠିନେଇ ସକାଳୁ। ସକାଳୁ ଉଠି ଯି କିି ଖାଇ ପିଇକି ଶୋଇପଡୁନ୍ତି।
ହୁଁ ଆଉ ଦେହ କଥା ବେଶୀ କଣ ହଉଛି ଆଉ। ।
ହ
ନା।
ହଁ।
ଆଉ ଗଉତ ବ ଜେଜ ଆସୁନାହାନ୍ତି ଆଉ। କାହିଁକି? ଓହୋ ସେ ଘରେ ଦେଖିନାହାନ୍ତି ଯିବି ଆଜି ଆଉ
ହଁ ଗପିକି ଗଲେ ଯେଜ
ହଁ ଯେଜ ବି ଆଜି ଚିଡୁଥିବ ହଁ ଜେଜ କାଲି ବଇଥିଲେ ଯେ ପାଟି କଲେ ପଳେଇଲେ ହଁ।
ମା
କାହାକୁ ଯେଜୁକୁ ଆଉ